କଣ କରୁଚ?
ଏଇ ବସିଥିଲି ଆଉ।
ଆଉ ବର୍ଷା ଫର୍ଷା ହଉଛି ନା ନାଇଁ ତମ ଆଡେ?
ବହୁତ ବର୍ଷା ହଉଛି ବର୍ଷା ଲାଇନ ବି ନାହିଁ କରେଣ୍ଟ ଚାଲି ଯାଇଚି।
ହୁଁ କାହିଁ ଇନ୍ ଭେଟର ହରିକା ରଖିନ?
ନାଇଁ ଆମ ଇନଭଟର ନାଇଁ ଏ ଲାଇନ ଅଛି ଆଉ ଲାଇନ ନାହିଁ ଏବେ ବର୍ଷ ବର୍ଷ ହେଇକି ସବୁ ମାନେ ଅମ୍ ଗଛ ଫଛ ପଡିକି ରାସ୍ତାରେ ସବୁ ତାର ଫାର ଛିଣ୍ଡି ଯାଇଛି ଆହୁରି ଆଠ ଦିନ ଲାଗିବ ଲାଇନ ଆସିବା ପାଇଁ କା।
ଲୋ ବାବା କେମିତି ରହିବ ଆଠ ଦିନ ଏଇ ଗୁଳିୁଗୁଳିରେ?
କଣ କରିବା ଲା ଇନଭଟର ତ ନାଇଁ ବର୍ଷା ଫର୍ଷା ହେଇକି କଣ କରିଆ ଯୋଉ ହଇରାଣ ହଉ ସବୁବେଳେ ବିଜୁଳି ଘଡ ଘଡି ସବୁବେଳେ ମେଘ ଇଏ ହଉଛି।
ଓହୋ କମ୍ପ୍ଲେନ୍ କରୁନ?
ଆମେ କଲ୍ କରିଥିଲୁ ସେ କହିଲେ କି କାମ ହଉଛି ଆହୁରି ଆଠ ଦିନ ଲାଗିବ।
ଆରେ ଆଉ ପାଣି କେମିତି କଣ ବ୍ୟବହାର କରୁଛ?
ପାଣି ଆମର ତ ପାଇପ ନାଇଁ ଆମର ତ ପାଇପ୍ ଅ ଛି ଏତେ ଅଶୁ ପାଣି ପାଇଁ କିଛି ଅସୁବିଧା ନାହିଁଁ ଘର ପାଖରେ ଆମ ଟ୍ୟୁବୱେଲ୍ଟା ଘର ପାଖରେ।
ଆଁ ହ। ନହେଲେ ଆମର ତ ମାନେ କଣ କହିଲ ଟାଙ୍କି ନା ଅ ମାନେ ଆମର ଯଦି ଏଇ ବର୍ଷା ପର୍ଷା ହେଲା ମାନେ ମତେ ପ୍ରବଳ ଡର ମାନେ ଏଇଠି ଟ ମାନେ ଟିକେ କଣ କହିଲ ମାନେ ଟିକେ ଯଦି ବର୍ଷା ହେଉଥିବ ଲାଇନ କାଟିଦେବେ। ଆଉ ଦେବେନି। ଯାଇକି ଚାରି ପାଞ୍ଚ ଘଣ୍ଟା ପରେ ଦେବେ ସେଇଥିପାଇଁ ଟିକେ ଟେନସନ ଆଉ। ପାଣି ଟାଙ୍କିରୁୁ ସରିଗଲା ମାନେ ଆମର ଏଇଠି ମାନେ ଆମ ଦୁଆର ମୁହଁ ପାଖରେ ଗୋଟେ ଟି ଅଲ୍ ଅଛି ସେଇଟା ଖରାପ ଆଉ ସେଇଠୁ ମାନେ ଆମର ଟାଙ୍କିରୁ ଯଦି ପାଣି ସରିଯିବ ସରିଗଲା କାଠ ଆ
ଅସୁବିଧା ତ ହଉଥିବ ଏବେ?
ହଁ ସେଇବା ବର୍ଷା ଉଠେଇଲା ମାନେ ଆମର ଟେନସନ।
ହ
ଏଇ ବର୍ଷା ଦିନ ଟା ଆମକୁ ଟେନସନ ନହେଲେ ଅଲଗା ଦିନ ମାନଙ୍କରେ କିଛି ନାହିଁ ଏତେ ସମୟ ଲାଇନ କଟେନି କିନ୍ତୁ ଏଇ ବର୍ଷା ଯଦି ଟିକେ ଉଠିଲା ମାନେ ଏଇଠି ଲାଇନ କାଟି ଦଉଛନ୍ତି। ତାପରେ ଗଛ ପଛ ପଇଲେ କି କୋଉଠି ଥର ଘଡଘଡି ମାରିକି ଗଛ ଫଛ ଯୋଉ ଜଳିଯାଏ ସେମିତି ହେଲେ ତାହେଲେ ସେ ତ ପୁରା ଲାଇନ କାଟିଦବେ ଗଛ ପହିଲେ ତ ପୁରା ଗୋଟେ ଗୋଟେ ରାତି ଲାଇନ୍ କାଟି ଦଉଛନ୍ତି।
ସେଠି କେମିତି ଏବେ ପାଣି ପାଇଁ ତ ଅସୁବିଧା ତ କେମିତି କଣ କରୁଛନ୍ତି?
ନାଇଁ ନାଇଁ ଏବେ ପାଣି ଅଛି ଏବେ ଟାଙ୍କିରେ ମୁଁ କାଲି ଘରକୁ ଯାଇ ଆସିକି ଟାଙ୍କି ଫାଙ୍କି ସବୁ ଫୁଲ କରିଦେଇଛି ଏବେ ପାଣି ଅଛି। ଆଉ ଆଉ ଇନଭଟର ଟେ ରଖିବା କଥା ନା ବର୍ଷା ଦିନ ଅ ମାନେ ବର୍ଷା ଦିନ ପାଇଁ ନିହାତି ଗୋଟେ ଇନଭଟର ଟା ଦରକାର ଲାଇନ୍ ଟା ପଳେଇଲା ମାନେ ତମେ ନା ରୋଷେଇ କରିପାରିବ ନା ପାଠ ପଢି ପାରିବ ନା ଗୋଟେ କିଛି ବି କରିପାରିବନି।
ବର୍ଷା ହେଲେ ତ ସବୁ ଆଡକୁ ପ୍ରୋବ୍ଲେମ ହବ ରାସ୍ତାଘାଟରେ ଯାଇପାରିବନି।
ଇଆଡେ ପାଣି ପଚ ପଚ।
ମେନ୍ ହଉଚି ପାଣି ଦ ପାଣି ତ ପାଣି ବିନା ତ କିଛି ବି କରିହବନି। ଆମେ ତ ଆମକୁ ତ ପାଣି ମିଳିଯାଉଚି ତମେ କହୁଚ କି ତମର ବହୁତ୍ ପ୍ରୋବ୍ଲେମ୍ ଆଉ ଯେ ତଳ ଘରଟେ ଯୋଉମାନେ ରହୁଚନ୍ତି ତାଙ୍କୁ ତ କେତେ ଅସୁବିଧା ହଉଥିବ। ହଁ ବର୍ଷା ଫର୍ଷା ହଉଥିବ ତାଙ୍କର ଆମ ସିନା ଆମେ ସିନା ଚା ରହିପାରୁଚେ କୋ ଠାର୍ ତାଙ୍କର ବି କୋଠା ଘର୍ ବି ନାଇଁ କେ ତେ ହଇରାଣ ହଉଥିବେ ବାତ୍ୟା ଫାତ୍ୟା ହେଲା କି ପାଣି ଫାଣି ହଉଥିବେ। ତାଙ୍କ୍ ଖାଇଆ ପାଇଁ ପ୍ରୋବ୍ଲେମ୍ ପିଇବା ପାଇଁ ପ୍ରୋବ୍ଲେମ୍ ସବୁ ପାଇଁ ପ୍ରୋବ୍ଲେମ୍ ହଉଥିବ।
ହଁ ଯିଏ ତ ଚାଳ ଘରେ ରହୁଛନ୍ତି ତାଙ୍କର ଭାବିଲ ମାନେ ଚାଳ ଭେତିକି ଯେତେଏଳେ ପାଣି ତାଙ୍କ ଘର ଯାକ ପଡିବ ସେ କେମ୍ତି କଣ ଶୋଇବେ? ଆମର ତ ଛାତ ଘର କି ଧର ଆଜବେଷ୍ଟ ହେଲା କି ଟାଇଲ୍ ହେଲା ଆମେ ତ ମାନେ ଗୋଟେ ର ମାନେ ସେଥିରେ ଗୋଟେ ପାଣି ଟା ଲିକେଜ୍ କରିବା ବହୁତ୍ କଷ୍ଟ କିନ୍ତୁ ଯୋଉମାନେ ଚାଳ ଘରେ ରହୁଛନ୍ତି ସେମାନେ ଧର ଯୋଉମାନେ ଗରିବ ସେମାନେ ତ ଆଉ ସବୁବେଳେ ଛପର କରିପାରିବେନି ନା। ତ ସେମାନେ ବହୁତ୍ କଷ୍ଟ ବର୍ଷା ଦିନ ହେଲା ମାନେ ସେମାନେ ପୁରା ପୁରା ହଇରାଣ ହିଁ ହେଇଯାଉଚନ୍ତି।
ଆଉ ଗୋଟେ ବର୍ଷା ଦିନ ଆଉ ଗୋଟେ ଭଲ ଆଁ ଭଲ କିନ୍ତୁ ଖାଇଆକୁ ମାନେ ଗଛ ବର୍ଛ ଯା ଲଗେଇଲେ ସେଟା ମାନେ କଣ୍ ଜଲ୍ଦି ହେଇଯିବ। ତାପରେ ଖାଇଆ ପାଇଁ ଭଲ ଫଳ ବି ମିଳିଯାଏ ଖାଇଆ ପାଇଁ ଏମ୍ତି ଆମ୍ବ ହଉ କି ପଣସ ହଉ କି ଯୋଉ ଉଁ ଲିଚି ହଉ।
ଏଁ ଆମ୍ୱ ପଣସ ସିଜିନ୍ ତ ଗଲାଣି। ଆମ୍ବ ପଣସ ରଜ ବେଳେ ନା ଆଉ ସିଏ ତ ତା ସିଜିିନ୍ ପଳେଇଲାଣି ଏବେ ଯୋଉ ଆମ୍ବ ଗୂରା ଆସିବ ସିଏ ସବୁ ବାହାର ଆମ୍ବ ମାନେ ସେମାନେ ଯୋଉ ଯୋଉ ସ୍ପ୍ରେ ମାରିକି ରଖନ୍ତି ଆଁ ଫ୍ରେଶ୍ ରହିବା ପାଇଁ ସେଇ ଆମ୍ବ ସବୁ ଏବେ ମାର୍କେଟ୍ ରେ। ନହେଲେ ଆମ୍ ମାନେ ଧର ଗଛ ଆମ୍ବ ଗଛ ପଣସ ସେ ସବୁ ତା ସିଜିନ୍ ପଳେଇଲାଣି ସେ ରଜ ସାବିତ୍ରୀ ବେଳେ ନା ଆଉ ସେ ସବୁ ଆଉ। ଏବେ ଆଉ କଣ ଆମ୍ବ କୋଉଠି ହବ? ଆଉ।
ଅ ଏବେ ତ ଯୋଉ ବର୍ଷା ସିଜନ୍ ଏବେ ସବୁ ବିଲରେ ସବୁ ପକଉଥିବେ ଧାନ ଫାନ ତଳି ପଳି କରିଆ ପାଇଁ ଧାନ ଗଛ
ତା ଏବେ କଣ ମୁଁ ଶୁଣୁଥିଲି ଏବେ ମରୁଡି ଆଗକୁ ଅଛି ବୋଲି ଚାଷୀ ମାନେ ସେଥିପାଇଁ ବହୁତ୍ ହଇରାଣ ହେଇଥାନ୍ତେ ଯା ହଉ ବର୍ଷା ଟିକେ ଏବେ ତ ଲଘୁଚାପ ତିନ୍ ତାରିଖ୍ ଯାଏଁ ଅଛି ବୋଲି କହୁଚନ୍ତି। ଆଉ ନ୍ୟୁଜ୍ ରେ ବି ଦଉଥିଲା ତିନ୍ ତାରିଖ୍ ଯାଏଁ ଅଛି ବୋଲି ଏ ତିନ୍ ତାରିଖ୍ ମୁଁ ବି କାଲି ଆସିଲା ବେଳେ ଦେ ଖୁଥିଲି ବିଲ ଫିଲ ସବୁ ପାଣି ଫାଣି ମାନେ ପୁରା ଭରି ଭରି ଦେଖା ହଉଚି। ମୁଁ ଯାଉକୁ ମାନେ ମ ମତେ ଟିକେ ଭଲ ଲାଗିଲା ମୁଁ କହିଲି ଯା ହଉ ମରୁଡି ଫରୁଡି କଁ ହବ ବୋଲି କହୁଥିଲେ ଯା ହଉ ବର୍ଷା ଫର୍ଷା ହେଲାଣି ଯାଉ ଟିକେ ଚାଷୀ ମାନେ ଟିକେ ଏବେ ଖୁସି ହେଇଯିବେ ଧାନ ଫାନ ତାଙ୍କର ଟିକେ ହେଇଯିବ କାରଣ ଆମେ ତ କିଣିକି ଖାଉଚୁ ନା ସେମାନେ ମାନେ ଅମଳ କଲେ ହିଁ ଖାଇବେ। ସେମାନେ ବିକିଲେ ତ ଆମେ ଖାଇବା ନା। ଆଉ ସେମାନେ ଯଦି ଧାନ ନ କରିବେ ଆମେ କୋଉଠୁ ଖାଇବା ଧାନ ହଉ ମୁଗ ହଉ ବିରି ହଉ କି ଡାଲି ଜାତୀୟ ହଉ। ସେମାନେ ଯଦି କିଛି ନ କରିବେ ଏମିତି ମରୁଡି ଯଦି ହେଇଯିବ ଆଉ ବର୍ଷା ନହବ। ଆଉ ସେମାନେ ତ କିଛି ମାନେ କରିପାରିବେନି ନା ତ ଆମେ ବି ଅ ମାନେ। ଆଁ ଉଁ ଓ ଉପାସ ହିଁ ରହିବା ସେମାନେ ତ ଉପାସ ରହିବା ଆମେ ବି ଉ ଉପାସ ରହିବା ଯା ହଉ ଭଗବାନ। ମାନେ ବର୍ଷା ଫର୍ଷା ଟିକେ କରଉଛନ୍ତି ତାଙ୍କ ମନ ଟିକେ ଖୁସି ହେଇଯାଉ କି ଏ। ଏତେ ବର୍ଷା ନ କରନ୍ତୁ ଯେ ତାଙ୍କ ଫସଲ ଧୋଇ ହେଇଯାଉ।
ନାଇଁ ଏବେ ତ ସବୁ ତଳି ପକେଇଛନ୍ତି ହବ ତା ତମର ବିଲ ହେରୀକା କିଛି ନାଇଁ?
ନାଇଁ ଆମର ବିଲ ନାହିଁ ଆମ ଶାଶୁଘର ପଟେ ବିଲ ଅଛି। ସେ ସବୁ ଭାଗ ଦିଆ ହେଇଯାଇଛି। ଆଉ ସେମତି ଆ ମାନେ ଇଏ ନାହିଁ ସେମାନେ ଦଉଛନ୍ତି। ଧାନ ଦଉଛନ୍ତି କିନ୍ତୁ ଆମର ସେଇଟା ବିକି କି ନା ଚାଉଳ କିଣିକି ଖାଇ ଦଉଛନ୍ତି। ଧାନ ଉସେଁଇବା ପାଇଁ କେହି ନାହାନ୍ତି ତ। ଏ ବିକିକି ଚାଉଳ କିଣିକି ଖାଇ ଦଉଛନ୍ତି ଆଉ।
ମୁଁ ବି ଶୁଣିଥିଲି ଏମତି ବାତ୍ୟା ବି ଅଛି ମୁଁ ନିନ୍ୟୁଜରେ ଶୁଣିଥିଲି ଏମତି ମେସେଜ ବି ଆସିି ସେନି ଫୋନରେ ସବୁ ମାନେ ସାବଧାନ ରହିବ ଘୂର୍ଣ୍ଣିଝଡ ବାତ୍ୟା ଘରିକା ହବ। ମୁଁ ବି ଶୁଣିଥିଲି ଭଗବାନଙ୍କ ଦୟାରୁ ସେମତି କିଛି ନହଉ ନହେଲେ ଯୋଉମାନେ ଚାଷ କରୁଛନ୍ତି ତାଙ୍କର ସବୁ ମାନେ କଷ୍ ଷ୍ଟ ର ମେନ ସବୁକିଛି ପଳେଇବ।
ହଁ ସେଇ ବା ବର୍ଷା ହଉ କିଛି ମାନେ ପ୍ରୋବ୍ଲେମ ନାହିଁ। କିନ୍ତୁ ମାନେ ଅତ୍ୟଧିକ ବର୍ଷା ନ ହଉ କି ଯୋଉଥିରେ କି ଚାଷ ଷୀ ମାନେ ହଇରାଣ ହେବେ। କି ଯୋଉମନେ ଯୋଉ ଫସଲ ଦିଟା ଲଗେଇଥିବେ ସେମାନେ ହଇରାଣ ହେବେ। ଆମର କଖାରୁ ଫଖାରୁ ହଉ ସେମାନେ ସେ ସବୁ ମାଟିରେ ନା। ମାନେ ମାଟିଠୁ ଛାଡେନିନା ସେଗୁରା। ତେଣୁ ବର୍ଷା ଅଧିକ ହେଲେ ପାଣି ଜମିକି ସେଗୁୁରା ବି ସବୁ ନଷ୍ଟ ହେଇଯିବ ନା। ମାଟି ତଳ ଜିନିଷ ହଉ କି ମାଟି ଉପ ଉପରେ ବି ଯୋଉ ଜିନିଷ ହଉ ଆମର ଗାଜର ହେଲା ବିଟ୍ ହେଲା କଖାରୁ। ଏସବୁ ନଷ୍ଟ ହେଇଯିବ ନା ପାଣି ଅତ୍ୟଧିକ ହେଇଗଲେ। ଧାନ ତ ଯାହା ହବ ହବ ନଷ୍ଟ। ଫସଲ ଯୋଉମାନେ କରୁଛନ୍ତି ସେମାନଙ୍କର ବି ଚିନ୍ତା ବର୍ଷା ଅଧିକ ହେଇଗଲେ। କିନ୍ତୁ ଏମିତି ଯୋଉ ନର୍ମାଲ ବର୍ଷା ଟା ହଉଛି। କି ମାନେ ସକାଳ ବେଳା ହଉଛି ଉପର ବେଳିକି ଛାଡି ଯାଉଛି କି ସକାଳ ବେଳା ହଉନି ଉପର ବେଳି ହଉଛି। ଏମିତି ହେଲେ ଚଳିବ।
ଆମର ବି ସବୁ ଚାଷ କରାହେଇଛି ଧାନ ହରିକା ପଡିଛି ଆଉ କଖାରୁ ଫଖାରୁା କା କାକୁଡି ଫାକୁଡି ଜହ୍ନି ଫନି ସବୁ ଲଗା ହେଇ ହେଇଛି।
ସିଏ ତ ଭାଡିରେ ରହିବ ସିଆ ସେଥିପାଇଁ କିଛି ଟେନସନ ନାହିଁ। କାକୁଡି ଜହ୍ନି ଏସବୁ ଭାଡି ହେଇକି ହୁଏ ନା। ଛଚିନ୍ଦ୍ରା ହଉ କାକୁଡି ଜହ୍ନି କଲରା। ଏସବୁ ଭାଡିରେ ହବ ଭେଣ୍ଡି ସିଏ ତ ପୁରା ଉପରକୁ ରହିବ। ଉଁ ଯୋଉ ତା ପରିବା ଟା। ସେଇଟା ଏତେ କିଛି ପ୍ରୋବ୍ଲେବ ହବନି ଆମର ଯୋଉ ଧର କଖାରୁ ହେଲା ଆଳୁ। ଦେଶୀ ଆଳୁ। ଏଠୁ ଆମର ହେଲା କଣ ବିଟି ଗାଜର ପିଆଜ ରସୁଣ। ଅଦା ଏସବୁ ତ ମେନ୍ ଖାଦ୍ୟ ନା।
ହଁ ସେଇଗୁରା ହିଁ ନଷ୍ଟ ହେଇଯିବ।
ପରିବା କିଛି ନହେଲେ ଆଳୁ ଦିଟା ସିଜେଇକି ଆମେ ଭାତ ଖାଇପାରିବା।
ହୁଁ।
କିନ୍ତୁ ଅତ୍ୟଧିକ ବର୍ଷା ହେଲେ ଆଳୁ ଯଦି ନଷ୍ଟ ହେଇଯିବ ଆମେ କଣ କଣ ଖାଇବା କହୁନ। ସେଇଆ ଭଗବାନଙ୍କୁ ଡାକ କିନ୍ତି ଅତ୍ୟଧିକ ବର୍ଷା ନ ହଉ କି ଚାଷୀମାନେ ହଇ ରାଣ ନ ହୁଅନ୍ତୁ।
ଆମର ତ ସେଇ ମେନେ ଖାଦ୍ୟ ହଉଚି ଭାତ କି ଧାନ ଅମଳ କଲେ ହିନ୍ତିରେ ଚାଉଳ ହେଲା ସେ ଭାତ ଖାଇଲେ ମେନଟା ହଉଚି ଆଳୁ କିଛି ନହେଲେ ଆଳୁ ଭର୍ତ୍ତା ବି ଆମେ ଖାଇପାରିବା।
ହଁ ଭାତ ଡାଲି ଆଳୁ ଭଜା ଟିକେ କି ଆଳୁ ବଘରା ଟି କେ କରିଦେଲେ ଆମେ ଖାଇଦବା।
ଆଉ ସେଟା ଯଦି ନ ହବ ଖାଇଆ ପାଇଁକା ହଇରାଣ ନା ନାଇଁ ଯିଏ ବି ହଉ। ଉଁ ଗରିବ ଲୋକ ହୁଅନ୍ତୁ କି ଧନୀ ଲୋକ ହୁଅନ୍ତୁ ସମସ୍ତେ ଖାଇବା ପାଇଁ ହଇରାଣ ଯଦି ବେଶୀ ବର୍ଷା ହେଲା କି ବାତ୍ୟା ଫାତ୍ୟା ହେଲା
ହଁ ବାତ୍ୟା ତ ହେଇଥିଲା କେବେ କହିଲ ମୁଁ ଯେତେବେଳେ ଥିଲି ଉଁ ବାହାରେ ଅ ସାଲେପୁର ଆଡେ ସେତେବେଳେ ବାତ୍ୟା ତ ଯୋଉ ଫନି ବାତ୍ୟା ଆମର ହେଇଥିଲା। ତମେ କୁହନା ଯୋଉ ହଇରାଣ ହେଇଚି ମୁଁ ଏ ବା ତ୍ୟା ନେଇକି ତିନି ମାହାଲା ଓପୁରୁକୁ ପାଣି ବୋହି ବୋହି ମୋ ଜୀବନ ଚାଲିଯାଇଛି। ଆଉ କିଛି ନହେଲେ ତ ନିହାତି ତମେ ଲାଟ୍ରିନ୍ ବାଥରୁମ୍ ତ ଯିବ। ଆଉ ତ ମୁହଁ ଫୁହଁ ଟିକେ ଧୁଆ ଧୁଇ ହବ। ଏସବୁ ତ ପାଇଁ ନିହାତି ତ ପାଣି ଦରକାର କିଛି ନହେଲେ ଚୁଡା ତ ରୋଷେଇ ନ କଲେ ବି ଚୁଡା ଦିଟା ଯୋଉ ଚକଡିକି ଖାଇବ ତାକୁ ତ ପୁଣି ବାସନ ଧୋଇବ ନା ନାଇଁ। ପାଣିଟା ନିହାତି ଆବଶ୍ୟକ।
ଆମର ବି ସେମତି ହେଇଥିଲା ଗଛ ବୁଛ ପଡିକି ତାର ଫାର ଛିଣ୍ଡିକି ଲାଇନ୍ ଫାଇନ୍ ପୁରା ମା ସିଲାନି ଗୋଟେ ମାସ ଲାଇନ ଆସିନି ଯୋଉ ହଇରାଣ ମାନେ ଶୋଇଆ ପାଇଁ ହଇରାଣ ପାଣି ଫାଣି ପିଇବା ପାଇଁ ହଇରାଣ। ମାନେ ସବୁ ମାନେ ସବୁ ତ ସବୁ କିଛି ରେଟ୍ ବଢିଗଲା ବି ସବୁ ଜିନ୍ ଷର ରେଟ୍ ବଢିଗଲା ଏମତି ବାତ୍ୟା ଫାତ୍ୟା ହେଲା ବେଲି ହଁ ମାନେ ଖାଇଆ ପାଇଁ ବୋହୁତ ଅସୁବିଧା ହେଲା।
ହଁ। ନାଇଁ ଆମର ତିନି ଚାରି ଦିନ ଭିତେରେ ଲାଇନ ଦେଇ ଦେଇଥିଲେ କମ୍ପ୍ଲେନ ସମସ୍ତେ ଦେଲେ ସେଟା ଟାଉନ୍ ଏରିଆ ତ ଅଁ ସେଇଟା କମ୍ପ୍ଲେନ୍ ସମସ୍ତେ ଦେଲେ। ସେଥିପାଇଁ ତିନ ଚାରି ଦିନ ଭିତରେ ଲାଇନଟା ଦେଇଦେଲେ କିନ୍ତୁ ତିନି ଚାରି ଦିନ ମୁଁ ଯୋଉ ହଇରାଣ ହେଇ ଚି ଆଉ ତମେ କୁହନି।
ତ ଟାଉନରେ ସିନା ସମସ୍ତେ ମିଶି ଗଲେ ଗାଁ ଲୋକ ମାନେ ଟିକେ ଟାଇମ୍ ତ ଲାଗିବ ନା ତ ଥାପି କମ୍ପ୍ଲେନ କରିଥିଲୁ ତଥାପି ଗୋଟେ ମାସ ପରେ ଆସିଲା ଲାଇନ୍।
ଗାଁ ଲୋକଙ୍କ କଥା ଟିକେ ସେମାନେ ଡେରିରେ ଶୁଣନ୍ତି ଆଉ ସେମାନେ ଟିକେ ମାନେ ଏତେ ରାଗିକି କହିପାରନ୍ତିନି ନା ସହର ଲୋକ କଣ କିଛିଟା ହେଲେ ତାଙ୍କ ଉପରେ ଯାଇଁ କି ମାନେ ପାଟି କରିବେ କି କଁ କରିବେ ସେମାନେ ଇଏ କରିଦେବେ କିଛି ବି ଗୋଟେ ଆକ୍ସନ୍ ନେବେ ଗାଁ ଲୋ କ ଏତେ ଆକ୍ସନ୍ ନେଇ ପାରନ୍ତିନି ସେଥିପାଇଁକି ତାଙ୍କ କଥାଟା ଟିକେ କୋହଳ କରିଦିଅନ୍ତି ଆଉ।
ଏ ଗାଁରେ ତ ଆହୁରି ମାନେ କଣ ମାନେ ଗଛ ଫଛ ରହିଲା କି ପବନ ଦେଲା ଟିକେ ମାନେ ଆରାମସେ ଗ ଉଁ ଉଁ ଘରେ ଭିତେରେ ନ ଶୋଇଲେ ବାହାରେ ତ ଶୋଇ ହବ ନହେଲେ ଟାଉନରେ କଣ ସେଇ ଘର ଭି ତେରେ ଶୋଇବାକୁ ପଡିବ ନା ତ ସେଥିପାଇଁକା ଜଲ୍ଦି ଟିକେ ଶୁଣି ଦିଅନ୍ତି।
ହଁ ହଁ। ସେଇଆ ତ ହଉଚି କଥା ଆଉ ହୁଁ। ନାଇଁ ଏ ବର୍ଷା ଟା ବର୍ଷା ଦିନ ଟା ଭାରି କିନ୍ତୁ ମାନେ ଏଇ ଯୋଉ ସନ୍ତୁ ଟିକେ କୁଆଡେ ବାହାରକୁ ଟିକେ ଚାଲିକିନା ଗଲା ମାନେ କାଦୁଅ ଛିଟିକି କି ଗୋଡ ପୁରା ମାନେ ଯେମିତି ଅବାଗିଆ ଲାଗିବ। ଏଇ ଭଳିଆ ଆଉ। ଓ ତମର ତାହେଲେ ବର୍ଷା ହଉଚି ଏବେ।
ଏବେ ବର୍ଷା ହଉଥିଲା ଛାଡି ଯାଇଛି।
ଆମର ତ କାଲି ରାତି ଯାକ ବର୍ଷା ହଉଚି ହଉଚି ହଉଚି ଯେ ଆଜି ସକାଳୁ ଟିକେ ଛାଡିଲା।
ଓହୋ ଆଉ ରଖ ଆଉ ପରେ କଥା ହବା ଆଉ।
ହଁ ହଁ।